ଭାଇ ଆସୁଛି। କଣ କରୁଥିଲେ?
ଏ ଡ୍ୟୁଟି ନାଇ ଆଜି। ଯାଇଥିଲେ ଆଉ ଗାଟା ଧୁଆ ଧୁଇ କରିକି ଆଣିକି ରଖିଲି ଅବିକା ଆଉ।
ଗାଧେଇ ସାଇଲଣି?
ନାଇଁ ଗାଧେଇନି।
ଖାଇ ସାଇଲେଣି ଖାଇନ ବି?
ନାଁ ଖାଇନି ଖାଲି ବ୍ରସ୍ କରକି ଯାଇଥିଲି। ଆଉ ଟିକେ ଧୁଆ ଧୁଇ କରିକି ଆସିଲି ଆଉ।
ଓହୋ ସାଢେ ଏଗାରଟା ହେଲାଣି ଖାଇନାହାନ୍ତି।
ନାଇଁ ମ ଏଇନୁ କଣ ଖାଇବା ଏନୁ ତ ଟିକେ ହେଲା ଆସୁଛି।
ଛ
ଡିଉଟି ନାହିଁ ନା। ଡିଉଟି ଥିଲେ ସିନା ଆଠଟା ନଅଟାରୁ ଖାଇ ଦେଇକିନି ଯିବାକୁ ପଡିବ। ଡିଉଠ ନାହିଁ ଆଜି ଛୁଟି ଅଛି।
ହଁ?
ଆଜି କଣ କରିଛ ଖାଇବାକୁ?
ଖାଇବାକୁ ହେଇ ମାଛ ଅଣା ହେଇଥିଲା ଆଉ ଚିକେନ ଟିକେ ଅଣା ହେଇଛି ଆଉ। କିଛି କରାହେଇନି ଖା ମାଛ ନାଇଁ ମୁଁ ଘରେ ଭାଇ ସରିଛି ଖାଲି ମାଛ ବଜା ସରିଛି ଚିକେନ୍ ହେଇନି। ଚିକେନ୍ କରିବେ ଆଉ।
ଓହୋ ଓ ହଉ।
ଚିକେନ କଷା ଆଉ ପୋଖାଳ ଭାତ କ୍ଷିଆ ହବ ଆଉ।
ଏରେ ଶୋଇବ।
ହୁଁ ସେ କିଛି କାମ ନାହିଁ ନା ଆଜି।
ହଁ ଭଲ କଥା।
ଆଜି ଖାଲି ଖାଇ କିନା ସୁଆ ହେବ। ଆଉ ତମର କଣ ରୋଷେଇ?
ଆମର ମାଛ ହେଇଛି।
ମାଛ।
ଜି ଘରେ କେହି ନାହାନ୍ତି।
କୁଆରେ ଯାଇଛନ୍ତି ସବୁ। କୁଆରେ ଯାଇଛନ୍ତି।
ତା ଜଣଙ୍କର ଯୋଉ ଦେହ ହଡିଏ ଖରାପ ଦେହ ସ ହସ୍ପିଟାଲରେ
ଓଁଁ ମାମା ସିଆଡେ ପଳେଇଛନ୍ତି ନାଇଁ କି।
ହଁ ସମସ୍ତେ ଘର ବଡ ମାମ ଭାଇ ଭାଇ ସମସ୍ତେ ଯାଇଲେ ବାପାଙ୍କୁ ଆଉ ମୁ ଅଛୁ।
ଆଚ୍ଛା ଆଚ୍ଛା ହଉ ଠିକ ଅଛି ହଉ।
ମୁଁ ତ ଆଇଁଷ ଖାଉନି ବାବା ସେଇଟା ମାଛ ତାଙ୍କ ପାଇଁ କରିଦେଇଥାଛନ୍ତି ଆଉ।
ମାନେ ଆଇଁଷ ଜମା ଖାଉନ ନା ନାଇଁ କହିଲେ ଆଇଁଷ ଜମା ଖାଉନୁ ନା।
ନା।
ଓ ହଁ।
ନିରାମିଷ।
ନିରାମିଷଗୁରା ଟୁଟାଲେ ଆଉ।
ହ ନାଇଁ ଅଣ୍ଡା କେତେବେଳେ କିନ୍ଧ ହେଲେ ଖାଇଦଉଛି।
ନିରାମିଷରେ କଣ ଭଲ ଲାଗିବ।
ହୁଁ ଭଲ ଲାଗୁଛି ସେମିତି ଆଉ କଣ ଇଚ୍ଛା ହଉନି ଖାଇବାକୁ। ମୁଁ କ୍ଷୀର ଟିକେ ରୁଟି କ୍ଷୀର ଟିକେ ଖଇଦେଇଛି ସକାଳ ଟିକେ କା ଖଷୀରରୁୁ ମି୍ସଟ ନ ଖାଇଥିଲୁ ମାନକେ ମାନେ ଇଏଇ କରିଦେଇଥିଲା କ୍ଷୀରରେ ରୁଟି ପକେଇ ହୋଇଥିଲା ବସ୍ତୁ ଯାଇଥିଲା ସେଇଟା ଖାଇଥିଲି। ଆଉ ଏବେ ଗାଧେଇକି ଆସିକି ପୁଣି ରୁଟି କ୍ଷୀର ମେଇ ମ ରୁଟିର ମଡେଇ ମଡେଇ କ୍ଷୀର ହେଇଛି।
ଓହୋ ଆ ମୁଁ ତ ମଝିରେ ବର୍ଷ ଖଣ୍ଡେ ଚାଲିଥିଲି ଯେ ମୋର ଆଉ ଇଚ୍ଛା ହେଲାନି ଟୋଟାଲି। ହଁଁ ମାନେ ଛାଡି ଦେଇେଇି ଖାଇବିନି ବୋଲି। ବର୍ଷ ଖଣ୍ଡେ ଛାଡିଲେ ତାପରେ ତ ପରେ ତ କଣ ମନ ହେଲା ଆଠୁ କଣ ଖାଇଲି।
ଆଚ୍ଛା।
ଆ ଆଉ ସମ୍ଭାଳି ହେଲାଣି। ତାପରେ ଏବେ ପୁଣି ଛାଡି ଦେଇେଇଥିଲୁ ପୁଣି ଖାଇଲେ ମୁଁ କହିଲି ନା ହେଲା ଛାଡିଲେ ହଉନି।
ମୁଁ ଗୋଟେ ଗୋଟେ ଦିନ ଉପାସ ହେଇଯାଉଛି ନା। କଟେ ବାହାରକୁ ଗାଡି ନେଇକି ଗଲେ ଧର ଯିଏନୁ ଆମେ ଗୋଟେ ଗାଡି ନେଇକି ଯିବୁ ଗୋଠେ ବାହାର କରିବା ସପୋଜ ଗଲୁ ତ ଏଠି ଆଇଁଷ କରୁଥିବେ ଯାହାହେଲେ।
ହଁ।
ସବୁ ତ ସାଧା ଖୋଜିଲେ ହବନି ଯାହାହଲେ ଆଇଁଷ କର ସେ ମାନେ ଡଙ୍କି ତ ଆଇିଷରେ ବାଜିଥବ ନା।
ହଁ।
ବାର ଅଛି ମାନେ ଟଙ୍କି ଆଇିଁଷରେ ବାଜିଥବ। ହେ ହେଇ ଯିବଉ କଣ ନା ପୁଣି ଖାଇବା ଆଉ କଣ କରିବା ଏମିତି ବାହାରିବା ଅପେକ୍ଷା ଖାଇଦବା ଟା ସବୁଠୁ ବେଟର।
ହୁଁ।
ଆଉ ପୁଣି ଲୁଖିଆ ଚାଲିଲା ଆଉ କଣ।
ଆଚ୍ଛା ଭଲ କଥା ବି ଖାଇବନ।
ହୁଁ। ଆଉ ଏବେ ତ ଗୋଟେ ଏମିତି ହେଇଗଲା ଯେ ଏମିତି କୋଉ ବାର ନାହିଁ ଯେ ଯୋଉ ବାରଟାରେ କି ଖିଆ ହଉନି ଆଉ।
ହଁ।
ଯୋଉଦିନ ଆଇଁଷ ନାହିଁ ସେଦିନ ଧରି ନିଆହଉଛି ଆଜି ସଂକ୍ରାନ୍ତି ବୋଲି। ଆ ଆଉ ଯୋଉଦିନ ଆଇଁଷ ଅଛି ଏଟା ବାର ଦେଖା ଦେଖି ନାହିଁ ଆଉ। ଯାହା ଅଛି ଖାଆନ୍ତୁ ଯୋଉବାର ଥାଉ ସେ ସମ ଗୁବାର ମଙ୍ଗଳବାର ବୁଧବାର ଯାହା ଥାଉ ଖାଇଦିଅ। ଏମିତି ଆଉ ହୁଁ।
ହାଇ ତମେ କେତେଟ ହାଇଷ୍ଟ ଗାଡି ଚଲେଇଛ ମାନେ କେତେ କେତେ ବାଟା ଯାଇଛ ଗାଡିରେ? ନିଜେ ଡ୍ରାଇଭ କରିକି ନା?
ହାଷ୍ଟ-ଏ-ଏ ଗାଡ଼ି ଚଲାଇବା ଭିତରେ ମୁଁ ହାଷ୍ଟ ଯାଇଥିଲି ଚେନ୍ନାଇ।
ଓ କେତେ ଦିନ ଲାଗିଥିଲା?
ଉଁ ଚେନ୍ନାଇ ଗଲି ତିନି ଦିନ ଲାଗିଲା ମତେ।
ହ
ରାତିରେ ଆମେ ରହିଲୁ, ବାଟରେ ରହି ରହି ଯାଇଥିଲୁ ଆଉ।
ହଁ ସେଇଟା ବି ଆଉ ଏକା ଚଲେଇକି ଡାଇରେଟ ଯାଇପାରିବ କି?
ହଁ ଉଁ ନା ଏଠୁ ହେଲାଣି କେତେ ଆମର ପନ୍ଦରଶହ କିଲୋମିଟର ଷୋହଳଶହ କିଲୋମିଟର ହେଇଯାଉଛି ନା।
ହଁ ହ ସେଇଟା।
ଆଉ ଦିନ ଜାଗାରେ ଚଲେଇ ଚଲେଇ କେତେ ଚଲେଇବ। ଏଇ ହାଷ୍ଟ ପାଂସ। ଦିନରେ ଚଲେଇଲେ। ଆ ରାତିରେ ତ ଆମେ ଆସିଲା ବେଳକୁ ତ ମତେ ଦି ଦିନ ଲାଗେ। ମୁଁ ହେଠୁ ବାହାରେ ରାତିରେ ନନଷ୍ଟପ ପୁରା ପଳେଇ ଆସେ ଆଠଶହ କିଲୋମିଟର। ଆମର ଆସିବି କୋଉଠୁ ଚେନ୍ନାଇରୁୁ ବାହାରିବି ଡାଇରେକ୍ଟ ସେ ଆସିବି ଆମର ବିଜୟନଗରମରେ ରହିବି।
ହଁ ଏଠି ଦିନରେ ସକାଳୁ ସକାଳୁ ପହଞ୍ଚିଯାଏ ଗାଡି କି ସାଇଡ କରିଦେଇକି ସେଠି ଏଠୁ ଏସିି ଲଗେଇକି ଶୋଇବି। ଠିକ ଏଠୁ ହେଠୁ ପୁଣି ରାତିରେ ବାହାରିବୁ। ରାତିରେ ବାହାରିଲେ ଏଠୁ ଘରେ ଆସିକି ସକାଳୁ ସକାଳୁ ପହଞ୍ଚିବି ଆଉ।
ହୁଁ
ଆଠଶହ ଆଠଶହ ଧରିି କିନା ଆସ
ହଁ ଆସିଲା ବେଳକୁ ଦି ଦିନ ଲାଗେ ଦି ରାତି ଖାଲି ଲାଗେ ଆଉ। ମାନେ ଏମିତି ତ କହିଲ ଗୋଟେ ଦିନରେ ପହଞ୍ଚିବ ଯଦି ସେଠୁ ତମେ ସକାଳୁ ବାହାରିବ ତାହେଲେ ଦିନ ଯାକ-ଅ ଯାହା ଚଲେଇବ ପୁଣି ରାତିରେ ଚଲେଇକିନା ତା ପରଦିନ ସକାଳୁ ସକାଳ ଘରେ ପହଞ୍ଚିବ। ନାଇଁ ଜଣେ ତ ଆଉ ଦି ଜଣ କଣ?
ଜଣେ ଆଉ ଏକା ଚଲେଇ ପାରିବ କି ଚବିଶ ଘଣ୍ଟା।
ହୁଁ ମୁଁ ଚଲେଇକି ଯାଏ ବାହାର ନା ଆଉ। ମୁଁ ଏଇ ଦେଇ ଯଉ କ ଏଇ କୋରାପୁଟୁ କୋରାପୁଟୁ ଯୋଉ ଯାଏ ମାଲକାନଗିରି ହେରିକା ଏଠି ଯିବି ରାତିଟା ସାରା ଚଲେଇବି। ଉଁ ଏଠି ଯାଇକିନା ପହଞ୍ଚିବୁ ଦିନ ଯାକ ପୁଣି ଦରକାର ପଡ଼ିଲେ ଆମେ ଦିନ ଯାକ ଯାହା ଟିକିଏ ବୁଲାବୁଲି କରିବୁ ପୁଣି ରାତିରେ ବାହାରିକି ପଳେଇ ଆସ। କାମ ପଇଲେ। ଉଁ ଚଲେଇଲେ ହବ କିନ୍ତୁ ଆରେ ରିକ୍ସ ନେଇକି ନା ଏତେ ବାଟରୁ କଣ ରିକ୍ସ ନେଇକି ଆସିବ କ୍ଲଯ ବ୍ରେକ କଲା ବେଳକୁ ଗୋଡ ହାତ କାଟୁଛି କେତେ କରିବ ଜଣେ ମଣିଷ। ଇଆଡେ ଆସିବାରେ କଣ ପାଇଁ ନା ଆସିଲା ବେଳକୁ ଆମେ ଯେତିକି ଜଣ ଯାଇଥିବୁ ସେତିକି ଜଣ ଆସୁ ନା।
ହଁ।
ସେଇଥିପାଇଁ ପଳେଇ ଆସୁ। ଆଉ ଇଆଡେ ଯୋଉ ଆସନ୍ତି ଆମର ଦିଲ୍ଲୀ ରୁ ସାର୍ ଆସନ୍ତି। ତାଙ୍କୁ ନେଇକିନି ଯାଅ ମାନେ ଏକରେ ସେ ରୋଡ ଦେଖି ଦେ ଯିବେ ଚେନ୍ନାଇ ଯାଇକି ଆଉ ଚେନ୍ନାଇ ରେ ଛାଡ଼ିଲା ପରେ ସେ ତାଙ୍କର ହେଠୁ ଇଆଡେ ସେ ପଳାନ୍ତୁ। ଆସିଲା ବେଳକୁ ଏକଲା ଆସିବାକୁ ପଡେନା ସେଇଥିପାଇଁ ରହି ରହି ଆସିବାକୁ ପଡେ ଆଉ ଦି ଜଣ ହେଲେ ଗୋଟେ କଥାବାର୍ତ୍ତା ହେଇକି ଆସିବ ଜଣେ ହେଲେ ଲେ ଆଉ ଆସିପାରିବ କି? ସେଇଥିପାଇଁ ଆସା ହୁଏ। ନହେଲେ ଆଉ କିଛି ନାହିଁ। ହଁ
ତମ ଘରଟା କୋଉଠି?
ଆମର ତ ଏଇ ଢେଙ୍କାନାଳ ଆଉ
ଢେଙ୍କାନାଳ
ହଁ
ଢେଙ୍କାନାଳ କୋଉଠି?
ହିନ୍ଦୋଳ ରୋଡ ଭିତରକୁ
ଆଚ୍ଛା
ଇନ୍ଦୋଳ ରୋଡ ଆମର ଯୋଉ କଲେଜ ଅଛି।
କପିଳେଶ୍
ହୁଁ ସେଇ ଭିତର କୁ ତ
ଓହୋ
ଢେଙ୍କାନାଳରେ ଆମ ଘର ଆଉ କିନ୍ତୁ ମୁଁ ରହୁଛି ଢେଙ୍କାନାଳରେ ଆଉ ତମର ଏଇଟା କୋଉଠି ଘର?
ଆମେ ପା ମେ
ତମ ତ ଏ ଚ ମେରାମୁଣ୍ଡୁଳି ତମର ମେରାମୁଣ୍ଡୁଳିରେ ବି ଆମର ବନ୍ଧୁବାନ୍ଧବ ଅଛନ୍ତି ଯେ
ଆଚ୍ଛା।
ମେରାମୁଣ୍ଡୁଳି ଆମର ଭଉଣୀ ଜଣେ ବାହାଘର ଅଛି ଏ ଯୋଉ ଆମର କଣ ନିମ୍ବାହାଳି
ହଁ ହଁ।
ହୁଁ ସେ ଭିତରେ ଆମର ଭଉଣୀ ଜଣେ ବାହାଘର ହେଇଛି।
ହଁ।
ଯାଇନି ମୁଁ ତାଙ୍କ ଘର ଆଡେ ଯାଇନି କ ଯିବା ଏବେ ଆଉ ଏଇ ଆଉ ଯାଉ ସାତ ଆଠ ଦିନ ଯାଉ ଯିବି ଆଉ ଗଲେ ଫୋନ କରିବି ଆଉ
ହଁ ହଁ ନିଶ୍ଚୟ
ଓହୋ ଆଉ ତମେ ଏଇ ଫାର ଫାରେ ଚଲେଇ ଯାଣିଛ ନା ନାଇଁ?
ମୋ ଛୁଆଟାକୁ ମୋର ଲାଇସେନ୍ସହିଁ କାର୍ ଇବି
ହୁଁ ହୁଁ ତମେ ଆମେ ଜାଣିନ ତାହେଲେ ନା ହଁ ହେଇଖିବା କଥା ନା ପୁ କଣ ହଉଛି।
କଣ?
ତୁମ ଅଠର ବର୍ଷ ହେଇନି
ନାହିଁ ପା।
ଓ ଆଚ୍ଛା ଆଚ୍ଛା।
ଆର ବର୍ଷ ହବ ଯାଇକି
ହଁ ହଁ ହେଲେ ଏରା ଯାଇକିନା ଟ୍ରେନିଂ ନେ
ଆଁ ମୁଁ ବାଇକ ଶିଖିଯାଇଛି ବାଇକ ସ୍କୁଟି ଶିଖିଛନ୍ତି କାର୍ ଶିଖିନି
ହଁ ଏଇଟା ତ ମେନ୍ ଜିନିଷଟା ତ ଜିନିଷଟା ତ ଶିଖି ଯାଇଛ ଆଉ କାର ଟା ଆଜି ନାହିଁ କାଲି ଶିଖିବ
ଆଜିିନ କାଲିିକା ଆଧାଚ ଆଧା ହାଡ ନା ସବୁଠୁ
ନାହିଁ ମ କିଛି ହାର୍ଡ଼ ନୁ କଣ ହାଡେ? ଇଏ ତ ହେଇ ବାଇକ ଯେମିତି ଚଲଉଛ ତାକୁ ସେଇ ଭଳିଆ ଚଳେଇବ କ୍ଲଜ ବ୍ରେକ୍ କରିକି ଆଉ।
ସେଟାରେ ପୁଣି କେତେ କେତିକିରେ କଣ କାର ଯିବ କେତିକି ରାସ୍ତା କାରଟାରେ ଯିବ।
ହୁଁ ଏରେ ଏରା ଚଲେଇଲା ପରେ ସବୁ ହେଇଯିବ। ଗୋଟେ ଜିନିଷ ନଶିକିଲା ଯାକେ ଗୋଟେ ଜିନିଷ ହାର୍ଡ ଲାଗୁଛି ନା ନାଇଁ।
ହୁଁ।
ଏଟା କେମିତି ଚଲେଇବ ଗୋଟେ ତମେ ଯେତେବେଳେ ବାଇକଟା ଚଲାଉଥିଲ ବି ତମକୁ କେମିତି ଲାଗୁଥିଲା? ତେବେ ନ ଶିଖିଥିଲ ବାଇକଟା କେମତି ଚଲଉଛନ୍ତି? ଦିଟା ଚକା ପଡିଯିବ ସେଇ ଭଳିଆ ଆଉ। ବାଇକି ଯେମିତି ଶିଖିଲ ୟାକୁ ସେଇ ଭଳିଆ ଶିଖିବ।
ତମେଁ କା ଦିନେ ଶିଖିଥିଲ କାରେ?
କାରେ ତ ଏରା ମୁଁ ଆଣିଲି ଚଲେଇଲି। ଆମେ ତ ଆଗରୁ ଯୋଉ ବଡ ଗାଡି ଶିଖିଥିଲୁ ତା ଆଗରୁ ଜାଣିକିନା ଏରା ଅନିଲା ପରେ ଚଲେଇଲୁ ନିଜେ।
ଓ ହଉ ମୁଁ ରହୁଛି ଆଁ।
ହଉ ହଉ।